ହ୍ୟାଲୋ।
ହଁ, ଗୁଡ଼୍ ମର୍ଣ୍ଣିଙ୍ଗ
ହଁ, ଭେରି ଗୁଡ ମର୍ଣ୍ଣିିଂ, ଆଉ କେତେବେଳେ ଉଠିଲେ?
ଉଠିଲିଣି ସାଢ଼େ ଛଅଟା ବେଳେ।
ସାଢେ ଛଅଟା?
ଆଜ୍ଞା।
ଆଉ ଉଠିକି କଣ କଲେ? ମୁଁ ଉଠିଲିଣି ସାଢେ ପାଞ୍ଚଟା ପାଖାପାଖି।
ହାଲୋ।
ହଁ, ଆଉ ଉଠିକି କଣ ସବୁ କଲେଣିି?
ଏଇ ମୋ ଦେଇ ଖାଇକିନି ଗଲା, ତାପରେ ମୁଁ ଏଠି ବାସ ସନ ମାଜୁଛି ଏମିତି ଆଉ।
ହୁଁ, ସକାଳୁ ଜଳିଖିଆ ଖାଇ ସାରିଲେଣି ବୋଧେ?
ନା ନା ମୁଁ ଖାଇନି, ମୋ ଭଉଣୀ ଖାଇକିନି ଗଲା।
ଆଁ
ମୋ ଭଉଣୀ ଯିଏ ସେ ଖାଇକିନି ଗଲା, ମୁଁ ଖାଇ
ହାଲୋ।
ହଁ, ହାଲୋ ହାଲୋ, ହୁଁ
ହାଲୋ
ହଁ କୁହନ୍ତୁ? ହାଲୋ
ହାଲୋ ହାଲୋ
ହାଲୋ
ହଁ, ହାଲୋ ଶୁଭୁଛି?
ହୁଁ, ଶୁଭିଲା, ଏ ସାର୍ଟ ଟା ଚେଞ୍ଜ କରୁଥିଲି ତ, ଏ ଗାଧୋଇ ଆସିଛି।
ଅହ।
ଆମ ଗାଁ ରେ ଡ୍ୟାମ ଅଛି, ସେଠିକି ଗାଧେଇ ଆସିଛି।
ହଁ ଡ୍ୟାମ୍ କୁ? ହୁ
ହୁଁ।
ଭଲ ଆଉ, ଗାଁରେ ରହିଛନ୍ତି ଭଲ ଆ।
ଡ୍ୟାମ୍ ରେ ପ୍ରବଳ କୁମ୍ଭୀର।
ସେ ଯାଉଚନ୍ତି କାହିଁକି?
ଡେମ୍ ରେ, ଗାଁ ବନ୍ଧରେ, ସବୁଆଡେ କୁମ୍ଭୀର ଅଛି, ଆମ ଏରିଆରେ।
ହଉ ସେ ଯାଉଛନ୍ତି କାହିଁକି ହିଆଡକୁ? ଜାଣିକିନି କି ଯାଉଚନ୍ତି ଦିଆଡୁକୁ। ହଁ ହେଲା ଯେ, ହେଲେ କାଇଁ ଯାଉଛନ୍ତି, ଜାଣୁଛନ୍ତି ଅଛନ୍ତି, କାଇଁ ଯାଉଛନ୍ତି?
ସେମିତି ଗାଧୁଛି ଆ ।
କାହିଁ ଯାଉଛନ୍ତି ନା ସେମିତି ଯାଉଛି ମାନେ କାହିଁ ଯାଉଛନ୍ତି ଯାଣଛନ୍ତି ତ କୁମ୍ବୀର ଅଛି ଯିବେନି।
କୁମ୍ଭିର ତମକୁ ଡରେ ନା କଣ?
ନା ଡର ନାହିଁ ମୁଁ କୁମ୍ଭିର ସତରେ ଦେଖିନି। କିନ୍ତୁ ଟିଭିରେ ଦେଖିଛି କାହିଁ ଯାଉଛନ୍ତି କୁମ୍ଭୀର ଆସୁଚି।
କେବେ ଦେଖିନାହାନ୍ତି ଡାଇରେକ୍ଟ ଆଗେ।
ନା ମୁଁ ଫୋନରେ ଦେଖିଛି ନା ସତରେ ଦେଖିନି କେମିତିଆ।
ଆମ ଗାଁରେ ଏବେ ଗୁଡ଼େ ପନ୍ଦର ଦିନ ଦଶ ପନ୍ଦର ଦିନ ତଳେ। ମା ମାଛ ଧରଲେ ବନ୍ଧରେ।
ହଁ।
ସେ ବନ୍ଧରେ କୁମ୍ଭୀରଟିଏ ଥିଲା ସେ ସବୁ ଜାଲରେ ପଡ଼ିଥିଲା।
କିରୀଡ଼ କୁମ୍ଭୀର।
ହୁଁ ଭିଡିଓ ଟା ଛାଡି ବିକି?
ହଁ।
ଛାଡଚି ରହିଥା ଟିକେ। ଆଉ କଣଦ ଖାଇଲେଣିି ଜଳଖିଆ?
ନା ଖାଇବା ହେଇନି ହବ।
ଆଉ କିଏ ଖାଇକି ଗଲା ବୋଲି କହିଲେ।
ମୋ ଭଉଣୀ।
ବଡ଼ ଭଉଣୀ ନା ସାନ ଭଉଣୀ?
ବଡ଼।
ଉଁ ହୁଁ ତମେ ସାନ?
ହୁଁ ହୁଁ।
ଦେଖ ଭିଡିଓ ଟା ଛାଡିଲି ଗୋଟେ।
ହ ଦେଖି ନେବି ଆଉ।
ପଛେ ଦେଖିବୁ।
ଆଉ ଘରେ ସମସ୍ତେ କଁ କରୁଛନ୍ତି?
ମା ଘରେ ସବୁ ଅଛନ୍ତି ରାନ୍ଧୁଛନ୍ତି ମମି।
ହଁ।
ଆଉ କଣ ବଡ ଭଉଣୀ କୁଆଡେ ଟିକେ ସ୍କୁଲ ଗଲେ କଲେଜ ଗଲେ ନା କଣ?
ହଁ।
ଆ ତମେ?
ମୁଁ ଏଇଠି ବାସନ ମଜୁଥିଲି ବସିଛି ଏଇଠି ଆଉ।
ହୁଁ ଆ ତମେ କଲେଜ ଯାଉନ?
ନା ମୋର ପାରା ଶଇଲାଣି ଆଉ କଣଯିବି।
ଆଉ ତମ ବଡ଼ ଭଉଣୀ କଲେଜ କଣ ହୁତି ପଢ଼େଇବାକୁ? ନା କଣ କରୁଛନ୍ତି? କଣ ଲେକ୍ଚର ଅଛନ୍ତି ନା କଣ?
ହଁ ସେ ଲେକ୍ଚର ଅଛି।
ଗର୍ମେଣ୍ଟ ଲେକଚର ନା ପ୍ରାଇଭଟ ଏମତିଆ।
ନା ନା ଗମେଣ୍ଟ ଗମେଣ୍ଟ ଭାଇ ଆମର ହବ। ଜାତକ ଲେଖା ହେଇନି ଗମେଣ୍ଟଇ ଜବ ପାଇଁ।
କଣ ବିଡିଓ ହେରା କରି ଥିଲେ ନା କଣ?
ନା ସେ ଏଇ ଟେକ୍ନିକାଲ ରେ ଅଛି।
ଅର୍ ଟେକ୍ନିକଲ। । ଆଉ କଣ କୁହନ୍ତୁ? ହେଲେ ଗାଧାନ୍ତି କେତେବେଳେ?
ମୁ ଗାଧେଇ ଯିବା ଏବେ ଆଉ।
ଏବେଁ ଆମେ ହେଲେ ସାତଟା ଆଠଟା ବେଳକୁ ଗାଧପୁ।
ଆଉ କେମିତି ଦେ ଘରେ ସମସ୍ତଙ୍କୁ ଦେହ ମୁଣ୍ଡ ଭଲ ଅଛି ତ?
ହୁଁ ଦେହ ଭଲଅଛି। କିନ୍ତ ବର୍ଷା ଦିନ କାଲି ତ ରାତି ଯାଏ ବର୍ଷା ହଉଥିଲା।
ଆମର ଏଇଟେ ବର୍ଷା ଛାଡି ଯାଇଥିଲା କିନ୍ତୁ ନିଦ ଟିକେ ଭଲସେ ହେଇଯାଇଛି ଆଉ ପୁରା ଗାଢା ନିଦ ପୁରା ହେଇଯାଇଛି।
ବର୍ଷା ହେଇଛି ବୋଲି ସକାଳୁ ଟିକେ ଉଠିବାଟା ଉଠିବାକୁ ଇଚ୍ଛା ହଉନି। ଶୋ-ଶୋଇବାକୁ ଆକା ଇଚ୍ଛା ହବ।
ହଁ ନାଇଁ ମତେ ଥରେ ଡାକିଦେଲେ ମୁଁ ଉଠେ ଯାଏ। ମୁଁ ଆଉ ଟିକେ ନିଦେ ଭାଙ୍ଗିବ ତା ତାପରେ ବସିବି ନିଦ ଭାଙ୍ଗିଯାଏ। ଅଭ୍ୟାସ ଥିଲା ଓଉ ଓଉ ଇଏ କରି ଲେଟ ନାଇଟରେ ଶୋଇବା ଏମତି ଆଉ।
ହୁଁ ଆଉ ଏପଟେ ବୁଲାବୁଲି କରିବାକୁ କେବେ ଆସିଛନ୍ତି ନା ନାଇଁ?
ନା ସେପଟେ ଯାଇନି କେବେ।
ଆସୁନାହାନ୍ତି କେବେ ବୁଲିକି ଯିବେ।
ହଉ ଦେଖିବା କେବେ ଯିବା ଆଉ।
ଆଉ? କଣ କୁହନ୍ତୁ?
ପାଠ ପଢା କେମିତି କଣ ଚାଲିଛି?
ଆଉ ପାଠ ପଢ଼ା କଥା ତ କାଲି କହୁଥିଲି ପରା।
ହଁ ସବୁଦିନ ପଢା ରଖିବେ କଣ୍ଟିନ୍ୟୁଅସଲି ଆଉ।
ହୁଁ। ଆଉ ଚାଲିଛି ସେମିତି।
ହଁ ସବୁଦିନ ପାଠପଢ଼ାରେ ସବୁବେଳେ ପଢ଼ିବେ ମନ ଦେଇ।
ଆଉ ଘରେ ପରିବାର କେମିତି ଅଛ?
ଘରେ ସମସ୍ତେ ଭଲ ଅଛନ୍ତି ଅଛନ୍ତି।
ଆଉ ଆଜି ରୋଷେଇ କଣ କରିବ?
ରୋଷେଇ କଣ ମାଛ ଭଜା ଟିକେ ଆଣିବା
ଆଜି ବାର ଦେଖି ମାଛ ଆଣିଛନ୍ତି ନା କଣ?
ହୁଁ ହୁଁ ଆସିନି ଆଣିବା ଆଉ ମାଛ ଟିକେ ଆଉ।
ଆଜି ଆମ ଗାଁ ବନ୍ଧରେ ହେଲେ ଗୋଟେ ଆଜି ମାଛ ଧରିଲା ଭଳିଆ ଅଛି।
ହଁ।
ଧରିଲେ ଧରିବେ ବୋଧେ।
ମାଛ । ହଁ ମୁଁ ଖାଏ ଦିଇଟା ବାର ଖାଏ ବୁଧବାର, ଶୁକ୍ରବାର।
ଆଉ କେବେ ଖାଅନି?
ନା ଆଉ କେବେ ଖାଏନି କଣ ଏଇ ଯିବ ସୋମବାର ତ ମଙ୍ଗଳବାର ତ ମୁଁ ଖାଏନି। ବୁଧବାର ଯାହା ଖାଏ ଗୁରୁବାର ତ ଖାଏ ଝିଆପିଲା ତ ଖାଇବେନି ଶୁକ୍ରବାରଟା ଖାଇବୁ ଶନିବାରଟା ତ ଖାଏନି ମୁଁ ଆଉ ରବିବାରଟା ତ ସୂର୍ଯ୍ୟଙ୍କ ବାର ଖାଆନ୍ତିନି ଆଉ ଖାଉନି ଆଉ ଆଗରୁୁ ଖାଉଥିଲି। ନାଇଁ ଖାଆନ୍ତି ଆଗରୁ ଖାଉଥିଲି, ଦି ତିନି ବର୍ଷ ହେଲା ମୁଁ ଛାଡିଦାଲି ରବିବାର ଆଉ ଖାଉନି।
ହୁଁ।
ଆଉ ଶନିବାର, ମଙ୍ଗଳବାର ମୋ ହନୁମାନଙ୍କ ବାର ମୁଁ ଖାଏନି। ଆଉ ସୋମବାର ତ ଶିବଙ୍କ ବାର ମୁଁ କଣ କହିଲେ? ନାଇଁ ମୁଁ ଖାଏନି ମୁଁ ଛୋଟ ବେଳ ସ୍କୁଲରେ ପଢୁଥିଲି ଯେତେବେଳେ ମୁଁ ଶନିବାର, ମଙ୍ଗଳବାର ଖା ଖାଏନି ମୁଁ ହନୁମାନ ଙ୍କୁ
ମୁଁ ଆଇଁଷ ଖାଏ କମ ହେଲେ ଆମ ଘରେ ରୋଷେଇ ହୁଏନି।
ସେ ଦିଟା ଫାଷ୍ଟ ପାଇଁ ସେ ଦିଟା ବାର ହିଁ ଛାଡିଥିଲି। ଯେବେ ସ୍କୁଲରେ ପଢ଼ୁଥିଲା ଆମ ଗାଁରେ ହନୁମାନ।
ଆମ ଘରେ ତ ପ୍ରାୟ ପାଞ୍ଚ ଛଅ ବର୍ଷ ହେଲା ଆମିଷ ରୋଷେଇ ହେଇନି। ଯାହାର ଯେତେବେଳେ ରୋଷେଇ ହୁଏ ଆମ ଗାଁ ବଡ ମା ର ଘର ଗାଁରେ ଆଗେ ନା।
ହଁ, ହଁ।
ଆମିଷ ରୋଷେଇରେ ଥିଲେ ସେଠି ପଳଉ ସେଠିଆ ରାନ୍ଧିକି ଖାଉ। ହ ଆମ ଘରେ ପ୍ରାୟ ପାଞ୍ଚ, ଛଅ ବର୍ଷ ହେଲା ଏ ଲକ୍ଡାଉନ ପରଠୁ ପ୍ରାୟ ଆଉ ହେଇନି। ରୋଷେଇ ଆମିଷ ରୋଷେଇ।
ଡେଲି ଆମିଷରେ ନଖାଇଆଟା ବହୁତ ଭଲ।
ହୁଁ, ନ ପ୍ରାୟ ଖସି ତ ଏବେ ଖାଉନ ଆମିଷ ମୁଁ ଯେତେ କମ୍ ଖାଏ
ହୁଁ।
ଘରେ ତ ପ୍ରାୟ ସେତେ ଆଣନ୍ତିନି। ଓ ବନ୍ଧ ଗାଁ ବନ୍ଧରେ ମାଛ ଧରିଲେ ଆସିନା ଆଣିବେ ନହେଲେ କେବେ ଆଣନ୍ତିନି। ଗାଁ ବନ୍ଦରେ ମାସ କୁ ଦି ମାସ କୁ ଥରେ ଧରନ୍ତି।
ହୁଁ, ଗାଁ ମାଛ ଟା ଭଲ ଲାଗେ ପୋଖରୀ ପୋଖରୀ ମାଛ ଟା ଭଲ ଲାଗେ।
ହୁଁ। ଏବେ ଗାଁ ଦି ତିନି ଦିନ ହେଲା ମେଘୁଆ ରହିଯିବାରୁ ମାଛ ଚାଷ କେତେ ମରିଯାଉଚନ୍ତି ଉପରକୁ।
ମେଘୁଆ ରହିଲେ ପାଣିର ଅକ୍ସିଜେନ ଲେବନଟା କମିଯିବ ନା। ସେଥିପାଇଁ କେତେ ମାଛ ମରିିଯାଉଚନ୍ତି ରେ ଦି ଦିନ ହେଲା। ଏଥିପାଇଁ ଧରିଦିବି ବୋଲଥିଲେ ମାଛ।
ହଁ।
ଆଉ ଡେମ୍ ରେ ଲେ ଡେମ୍ ରେ ଲେ ମାଛ ଡେମ୍ ରେ ଡେଲି ମାଛ୍ ଧରସନ୍ତି ମୁଁ ଗାଧଆଇଲା ବେୁଳୁ। ଫ୍ରେସ୍ ମାଛ ଦରକାର ହେଲେ ଡ୍ୟାମ୍ ହୁଆଁସି ଆସି।
ହୁଁ। ଓହୋ ସେଠି ଅଛି ଲୋକ ସବୁ ରହୁଚନ୍ତି ନାଇଁ ଲୋକ ସବୁ ରହୁଚନ୍ତି ସେଠି।
ଆଉ ସେଠି ତାର ଡେଲି ମାଛ ଧରାହଉଛି ଡେମ୍ ରେ। ଡେମ୍ ରେ ମଧ୍ୟ ଏବେ ପାଣି ଫୁଲ ହେଇଯାଇଚି। ଆ ଏବେ ଦି ବର୍ଷ ହେଲା ପୁରା ଶୁଖି ଯାଇଥିଲା। ପୁରା ପଡିଆ ହେଇଯାଇଥିଲା ଡ୍ୟାମ୍ ଭିତର ଟା। ସେଠି ଯାଇ ମଝି ହଁ ଏ ଏ ବର୍ଷ ନାହିଁ ଆର ବର୍ଷ ଦି ଦି ବର୍ଷ ଲଗାତାର ଧରିି ସେ ସେଥିପାଇଁ ମଝିରେ ସେଠି ଚାଷ କରିଦେଇଥିଲେ ପିଲାମାନେେ ଖେଳିବାକୁ ଭରେ ପଳଉଥିଲେ ଡେମ୍ ଭିତରେ। ଏବେ ପୁରା ପାଣି ଫୁଲ୍।
ଆଉ ସକାଳେ କଣ କଂ ଖାଇଥିଲେ?
ସକାଳେ କିଛି ଆଉ ଖାଇନେ। ସକାଳେ ଉଠିଲି ସେପଟେ ବାଇଗଣ ସେ ଲଗେଇଥିଲେ ତ ସେଟା ଆଣିବାକୁ ଯାଇଥିଲି ଟିକେ ତୋଳିଆକୁ। ସେ ତୋଳିକି ଆସିକି ତାପରେ ତ ଏପଟେ ଇଆଡେ ଆସିଚି ଆଉ। ଗାଧେଇଆକୁ।
ଭଲ ଘରେ ରହିକିନି ସାହାଯ୍ୟ କରନ୍ତୁ। ଅଙ୍ଗନ୍ ଙ୍କୁ ଭଲ କଥା।
ଆଉ କେତେଲେ କେମିତି ବିଲାଡେ ଯାଇ ଆଜି ତ କାଲି ତ ବର୍ଷା ହେଇଯାଇଚି। ଆଉ ବିଲାଡେ କିଛି କାମ ହଉନି ଯେ ଆଉ ଯାଇନି। ତମର ସେ ପଟେ ବିଲ ବାଡ ଅଛି ନା ନାଇଁ?
ଆମର ଯୋଉଠି ବିଲ ଆମର ଗାଁ ଏରିଆ ଆଉ ବିଲ ରହିବ ପୋଖରୀ ସବୁ ଅଛି। ଆଁ ହେ ମାଛ ଯେମିତି ଧରା ଯାଏନି ସେମତି।
ହୁଁ ହୁଁ।
ଖାଲି ସେ ବିଲ କାମ ଏୟା ଆଉ। ଲୋକ ଅଛନ୍ତି କାମ କରିବ ଏତିକି ଆଉ।
ଏ ତମେ ନିଜେ କରୁଚ ନା କାହାକୁ ଦେଇଦଉଚ?
ନା ନା ଆମର ଆମ ନିଜ ଇଏ କରନ୍ତି। ମୋ କକା ଯିଏ ନିଜେ କରନ୍ତି।
ହୁଁ।
ଲୋକ ଅସିକି କାମ କରନ୍ତି।
ହଉ ଟାଇମ ହେଇଲାଣି ମୁଁ କାଟିକି କଲ୍ କରୁଚି।
ଓହୋ ଠିକ୍ ଅଛି।
ହଁ ରହିଲି।